ହାଲୋ।
ଉଁ ହୁଁ ହୁଁ।
ହାଲୋ।
ଆସୁଭିଲା ଭାଇ ଜଗତସିଂପୁରର।
ଶୁଭିଲା।
କଣ କରୁଚ?
କଣ କରିବା ଏଇଠି ଖାଇ ପିଇିକି ଟିକେ ବସା ହେଇଚି ଆଉ। ଅ ତମ ତମ ହଁ ଦେହ ପା ଭଲ ତମ ଖବର କଣ?
ହଁ ଭଲ କଣ କରିବା ଚାଲିଚି ତ ଆଉ।
କଣ ତାହଲେ ଯିବି
ଚାଲିଛି ଏବେ ପାଠପଢା ଚାଲିଛି ଆଉ କଣ କରିବା?
ପାଠା ପଢୁଛ ଏବେ
ହୁଁ। ମୋର ସରିଲାଣି ଦି ଟା ସରିଲାଣି। କରୁଛି ଏମ ଏ ସି କରୁଛି ଆଉ ଡେଲି ଯାଉ ଲାଇବ୍ରେରୀ ଆଊ କମ୍ପିଟେଟିଭ ପାଇଁ ପ୍ରିପେୟାର ହୋଉଛି ଆଊ। କଣ ଖବର?
ଆମର ଖବର କଣ ଏଇ କାମ ଦାମ ଚାଲିଛି। କାମ ଧାମ କରିକି ଆମର ଟାଇଲି କାମ ତାହେଲେ କାମ କରୁଛୁ ନିଜେ ନିଜେ ଧରି କାମ କରୁଛୁ ଭୁବନେଶ୍ଵର ଆଡେ ନ ଆସିକି କାମ କରୁଛୁ ଆଉ।
ହୁଁ କେମିତି କଣ କାମ ମାନେ କେତେ ଟଙ୍କା କେମିତି କଣ ପାଉଛ ତମର ସବୁ
ଆମର ଏଟା ସବୁ ସ୍କାୟାର ଫୁଟ ଆମର ସବୁ ସ୍କାୟାର ଫୁଟ ରିପେୟାରିଂ କାମ କଲେ ଟିକେ ଅଧିକ ପଇସା
ହ
ଏରେ ସବୁ ସ୍କାୟାର ଫୁଟ ମାର ବଲ ଅଲଗା ଗ୍ରାନାଇଟ ଅଲଗା ସବୁଥିରେ ଟାଇଲି ଅଲଗା ସବୁ ଅଲଗା ଅଲଗା ରେଟ ସବୁ
ହ ତମେ କୋଉ କୋଉ କାମ କରୁଛ କି?
ସବୁ ମାନେ ମାର୍ବଲ ଗ୍ରାନାଇଟ ଟାଇଲି କୁଟା ମ ଯା କିି ଯାହା ଟାଇଲି ର ଉପରେ ଯାହା ଅଛି ଫ୍ଲେବର ଯାହା ଅଛି ଟାଇଲି ଜିନିଷ ଉପରେ କଡବା ଯାହା ଅଛି। ସବୁ ଆମେ କାମ କରିବୁ? ଏରା ସବୁ ହେରା ସବୁ ଅଲଗା ଅଲଗା ରେଟ ଆଉ।
ହଁ ଆଚ୍ଛା ମୁ ଗୋଟେ କହୁଛି ମନେକର ମୁଁ ଗୋଟେ ନୂଆ ଘର ତିଆରି କରୁଛି। ତାର ପ୍ରୋସେସ ଟା କେମିତି କଣ ଦେଇ କହିଲ କାମର?
ତାର ଧର ମାପା ହେଇଗଲା ତମର ସ୍କାୟାର ଫୁଟ ସବୁ
ହଁ।
ତାର ସ୍କାୟାର ଫିଟ ସବୁ ମପା ହେଇଗଲା, ମାନେ କ କେତେ ପଇସା କଣ ଲାଗୁଛି, ସେଥିରେ ନା କଣ
ନା ନାଇଁ ପଇସା ତ କହିବ ଆଉ ପୁଣି କହିବ ମାନେ କା ଉପରେ କୋଉ କାମଟା ହୁଏ କେମିତି ହୁଏ କାମଟା ଆଗ ମାନେ ଘର ତିଆରି କରି ଆଗ ପ୍ଲାଷ୍ଟର ହବ କି ତାପରେ କଉ କାମଟା ହବ କେମିତି କଣ ହୁଏ ସବୁ କହିବ ଆଉ। ପଲିସ ପଲିସ ଘରିକା କଣ କଣ ହୁଏ ପରା ସବୁ
ଯଦି ଯଦି ମାର୍ବଲ ପକେଇବେ ଯଦି ମାର୍ବଲ ଫାର୍ବଲ ପକେଇବେ ତାହେଲେ ତା ଉପରେ ପଲିସି ସାତ କୋଡ ପଲିସି ହବ।
ହଁ।
ଚାଲିକି ପାଣି ପୋଡିକି ତା ପୁରା ସାତ କୋଡ ପଲିସ ହବ ସେଥିରେ ଟିକେ ଖର୍ଚ୍ଚ ଆସିବ ଅଧିକ ଧର ହଜାର ସ୍କାୟାର ଫୁଟ ହଜାର ସ୍କାୟା ର ଫୁଟ ତମର ପଳେଇବ ଲକ୍ଷେ ଟଙ୍କା ଭଳିଆ ଖର୍ଚ୍ଚ ପଳେଇବ ଆଉ ଧର ଟାଇଲ ପକେଇଲ ତାର ପଳେଇ ଆଇବ ତମେ ଷାଠିଏ ହଜାର ଭଳିଆ ସତୁରି ହଜାର ଭଳିଆ ଏମିତି ଲାଗିବ। ଆଗ୍ରା ନାଇ ଟିକେ ଗଲେ ଲକ୍ଷ ପରେ ଟିକେ ଲାଗିବ ସେଗୁରା ଗ୍ରାନେଟ୍ ପୁରା ପଲିସି ନାହିଁ ମାର୍ବଲ ପୁରା ପଲିସି ତାହେଲେ ପଲିସ ପାରିବନି। ହେଗୁରା ସବୁ ପ୍ଲାଷ୍ଟର ହେଇ ହବ ତାପରେ ଘୋଳା ପଡିବ
ତାପରେ ଯାଇକି ଟାଇଲ ବସିବ ଯୋଉଟା କଞ୍ଚା କାମ କରିବ ସେଇଟା ସବୁଠୁ ମାନେ ମଜବୁତ କାମ ଆଉ ଯଉଟା ଘୋଳାରେ ବାଡଉ ଛନ୍ତି, ସେ ଦିଇ ବର୍ଷ ତିନି ବର୍ଷ ପରେ ତାର ସେ ଏମିତି ଖୋଳ ହେଇକି ସବୁ ବାହାରି ପଡିବ।
ହଁ ହଁ ହଉ ସେଥିପାଇଁ ତାହେଲେ ଯୋଉ ହଉଛି ବାହାରି ଯାଉଛି, ସ୍କୁଲ ମାନଙ୍କର ଦେଖେଇ ଆମର ବା
ହଁ ଯୋଉରା ଦେଖିଥିବେ ଗମେଣ୍ଟ ଫମେଣ୍ଟ ଯୋଉରା ଦେଖିଥିବେ ଗମେଣ୍ଟ ହଁ ଗୋଟେ କାମ ଯୋଉରା ଆମର ସ୍କୁଲ ହୋଉ ମେଡିକାଲ୍ ହୋଉ ଏଇରା ଦେଖିଥିବ ଦେଖିବ ବାହାର ପଡିଥିବ ସବୁ ଟାଇଲି ମଝିରୁ ଉଠି ଯାଇଥିବ ବା ଫାଟି ଯାଇଥିବ। ସେରାକ ଆଉ ଧର ମିସ୍ତ୍ରୀର କୋଉଟା ଭୁଲ ଥବ ତ କୋଉଟା ନହେଲେ ହେମିତି ମାନେ ନା ଗମେଣ୍ଟ କାମ ତ ହେମିତି ଦାହିତାହି କାମ କରିଦେଇକି ପଳଉଥିବେ।
ଅ ହ ତାହେଲେ ଜଣା ପଡିଲାକି ପୁରୁଣା ଘର ଗୁଡାକରେ ଜଲଦି ଉଠିଯିବ ଆଉ।
ହଁ ପୁରୁଣା ଘରରା ଟିକେ ଜଲଦି ଉଠିଯିବ। ଆ ଯଦି ଉ ଠି ବନି ମସଲା ଟିକେ ବାଗେଇକି କଡା ଭାଗ କରିଥିବେ। ତ ଯା ଯା ଲାଷ୍ଟିଙ୍ଗ୍ କରିବ ଟିକେ। ଆଉ କଞ୍ଚାରେ ଯୋଉଟା କାମ ହବ ହେଟା ଲାଷ୍ଟିଙ୍ଗ୍ କାମ।
ହଁ ମାନେ ସେଟା ଡାଇରେକ୍ଟ ପ୍ଲାଷ୍ଟର ଉ
ଆଉ ଯୋଉଟା ଆଉ ହଁ ଆଉ ଯୋଉଟା ଘୋଳାରେ ଖାଲି ଘୋଳାରେ ଚାପି ଦୋଉଛନ୍ତି ସିଏ ଲାଷ୍ଟିଙ୍ଗ୍ ନାହିଁ। ସିଏ
ଆଉ ଗୋଟେ ପୁଣି ସେ ଯୋଉ ଯୋଉ ମନେକର ଏବେ କଲ ଆସି ମଝିରେ ମଝିରେ ଗ୍ୟାପ୍ ରହିଯାଉଛି ତ ସେ ଗ୍ୟାପ୍ ଗୁଡା ପୁଣି କେମିତି କଣ କରାହୋଉଛି?
ଗ୍ୟାପ୍ ପାଇଁ ଅଛି ତାର ଗାଉଟୁ ମରାହୋଉଛି। ନାଇଁ ଧର କୋଉଟା ଟିକେ ଠନ ଠଣ ହୋଉଥିବ ଟିକେ ସାଉଣ୍ଡ ଆସୁଥିବ ସେଟା ମଝିରେ ଏମିତି ବ୍ଲେଟେ ମାରା ହେଇକି ଟିକେ ଘୋଳା ପକେଇକି ତାକୁ ତାକୁ ଆଉ ଥରେ ଟିକେ
ଘୋଳା ବସିଗଲେ ଯେତିକି ଯିବା କଥା ଯିବ ସାଉଣ୍ଡଟା ଟିକେ କମିଯିବ ଆଉ। ଏମିତି ଆଉ ଆ ଯୋଉରା ଫାଙ୍କ ଯୋଉରା ରହୁଛି ହେରାକ ଗ୍ରାଉଡୁ ଆସଛି ତାର ପାଉ ପାଉଡର ଗୋଟେ ଆସୁଛି ତାର ଗ୍ରାଉଡୁ ଟାହିଁଲି ଇରାଉଟୁ କହନ୍ତି। ତାର ଗୋଟେ ପାଉଡର ଆଉଛି ଅଲଗା ଅଲଗା ଅକ୍ସାଇଡ ବି ଆଉଛି କଳା ପାଇଁ କଳା ଅକ୍ସାଇଡ ଆଉଛି ନାଲି ଟାଇ ଲି ପକେଇ ଦେବେ ଧର ନାଲିରେଡ୍ ଅକ୍ସାଇଟ ଆସୁଛି ଏମତି ଆସୁଛି ସବୁ ଆଉ।
ଆଉ ଯୋଉ କଣ କହୁଥିଲି କହିଲ ସେଇ ମାର୍ବଲରେ ବି ମନ୍ଦିର ଫନ୍ଦିର ବି ତିଆରି କରୁଛନ୍ତି ସବୁ ଘରେ ଠାକୁରଙ୍କର।
ହଁ ହଁ ସେରା ଟିକେ ବେଶୀ ପଇସା ହେରାକ ସେରା ଗୋଟେ ଗୋଟେ ଧର ଆପଣ ସିଂଙ୍ଘାସନ ହେରାକ କରିବେ ତାର ଅଲଗା ଅଲଗା ଅଛି ପଦ୍ମ କରିବେ କି ଡମ୍ବୁରୁ କରିବେ
ଚଉ କୋଉ କୋଉ କଣ କଣ ସବୁ ଷ୍ଟାଇଲି ଅଛି କହିଲେ?
ଛି ଡମ୍ୱୁରୁ ଅଛି ତାପରେ ପଦ୍ମ ଅଛି ଚନ୍ଦ୍ର ଅଛି ଏମିତି ସବୁ ଅଛି ତିନି ଚାରି ପ୍ରକାରିଆ ଆପଣ ଯୋଉଟା କହିବେ ଆଉ ଗୋଟେ ଅଛି ଥ୍ରୀଡି ର ପୁରା କରାହବ ଦିପଟେ ପିଲର ଲାଗିକି ଏହି ମାର୍ବଲ ରେ
ଁ ଛୋଟ ମନ୍ଦିର କରି ନାହାନ୍ତି ଘର ଭିତରେ ଗୋଟେ ମନ୍ଦିର ଭଳିଆ ଛୋଟାେଟେ ବି କରିଦୋଉଛନ୍ତି କିଏ କିଏ
ସହରରେ ଯୋଉଟା ଟି?
ହୁଁ।
ସେଇଟା ପୂଜାଘରେ ଯୋଉଟା କରୁଛନ୍ତି ସେରାକ ଗୋଟେ ଗୋଟେ ଧର ମାର୍ବଲ ରେ ଡିଜାଇନି କରିବାକୁ ଦଶ ହଜାର ଏ ବାର ହଜାରେ
ହୁଁ।
ପନ୍ଦର ହଜାର ଏମତି ହାଏଷ୍ଟେ ଅଛି ଏମତି କିଣା ଆପଣ ଯ ଦି ଆଣିବେ ଗୋଟେ ଗୋଟେ ଅଛି ପଚିଶ ହଜାର ତିରିଶ ହଜାର ଏଇ ଭଳିଆ ଅଛି।
ହଁ ଅ ଚଉରା ଚଉରା ଗଛ ବି କରୁଛନ୍ତି ସେମତି ଷ୍ଟାଇଲି ନା?
ଚଉରା ଧର ଏ ପୂଜା ଫୁଜା ଯେଉଁ ବାରିପଟେ ଚଉରାଗଛ ଲାଗିଥିବ ହେରାକରେ ବି ଏମିତି ଡିଜାଇନ କରିଦଉଛନ୍ତି ଏରାକ କିଣା ଆଣୁସନ୍ତି ଏରା ପ୍ରାୟତଃ ଏରା କିଏ କରୁନାହାନ୍ତି ଏରା କିଣା ଆଣୁସନ୍ତି।
ଓହୋ।
ଏମିତି ସବୁ କାମ ଚାଲିଚି ଆଉ ଆଉ ତମ ପାଠ ପଢା ଖବର କଣ ଟିକେ କୁହ?
ପାଠ ପଢା ଟା କହିଲି କଣ ଚାଲିଛି ପାଠ ପଢା ଆଉ
ଆଉ କଣ ଚାକିରି ବାକିରି ଆଉ ଉଁ
ଚାକିରି ବାକିରି କଥା କଣ ହାତରେ କଣ ଅଛି ଚାଲିଚି ନିଜେ ପରିଶ୍ରମ
ପୋ ଏବେ କୋଉ ପୋ ଆଛା ପୋଷ୍ଟ ପୋଷ୍ଟ କିଛି ବାହାରି ନି ମାନେ ପକେଇବା ପାଇଁ କିଛି?
ନାଇଁ ମ ଆମର ବାହାରି ଥିଲା ଯାହା ଦି ବର୍ଷ ତଳେ ଗୋଟେ ତାପରେ ଆଉ ବାହାରନି ଆମ ମୋର ସର ରି ବା ପରେ ପାଠ ପଢା ତା ପରଠୁ ଆଉ ଟିଚର ପାଇଁ ଶିକ୍ଷକ ନିଯୁକ୍ତି କିଛି ବି ବାହାରନି। ପଢାପଢି ଜି କରୁଚୁ ଯେବେ ବାହାରିବା ଶିକ୍ଷକ ନିଯୁକ୍ତି ପକେଇବି ଆଉ କଣ। ଅଲଗା ସବୁ ବାହାରୁଚି ଆମ ଓଡିଶା ଗଭର୍ଣମେଣ୍ଟ ର ହଉ କି କୋ
ଏଇ ଯୋ ପୋ ସେଣ୍ଟ୍ରିଲ ଗାର୍ମେଣ୍ଟ ଏରା ପକୋଉ ନାହିଁନ୍ତି।
ସେଇଗୁଡା ପକଉଚି ଯେ ସେ ଗୁଡା ଟିକେ ହେଇପାରୁନି ଆଉ ହେତେରେ କମ୍ପିଟିସନ ଅଧିକ ନା ପୁରା ପୁରା ଭାରତ ର ଲୋକ ମାନେ ପିଲାଙ୍କ ସହ ଲାଗିବାକୁ ପଡିବ କମ୍ପିଡିସନ ଏମିତିରେ କଣ ବି ଟି କେବଳ କେବଳ ବି ଟି ଯୋଉମାନେ କରିଥିବେ ସେମାନଙ୍କ କମ ପିଲା ନା ସହଜ ଟିକେ ଆଉ।
ଆଛା ଆଉ କୁଆଡେ ବୁଲାବୁଲି ପ୍ରୋଗ୍ରାମ ଗୋଟେ କରୁନ।
ବୁଲାବୁଲି କଣ କହୁଥିଲି କହିଲ ରଥଆତ୍ରା ତ ବର୍ତମାନ ଦେଖିବା ଯ କହୁଥିଲା ପୁରୀ
ହଁ ରଥଆତ୍ରା ବହୁତ ଥର ଗଲିଣି।
ନାପା ମୁଁ ହୁଁ।
ଏବେ ଯୋଉ ଦେବସ୍ନାନ ହେଇଥିଲା ଯୋଉ ବହୁତ ଗହଳି ପୁରୀ
ମୁଁ କେବେ ଯାଇନି ରଥଯାତ୍ରା ଦେଖିବାକୁ ପୁରୀ ଖାଲି ଆମ ଏଇଠି ଲୋକାଲ ଯୋଉ ହଉଛି ଗାଁ ଗହଳି ସେଟା ଦେଖ ଦେଛି ବଡ ଧରଣରେ କେତେବେଳେ ଦେଖିନି ମୁଁ ପୁରୀରେ।
ଆଉ ଚାଲନା ବୁଲିକି ଆସିବା ପୁରୀ ହୁଁ ପୁରୀ ଚାଲନାହାନ୍ତି। ବୁଲିକି ଆସିବେ ଦେଖିକି ଆସିବେ।
ହଁ ଗଲେ ହୁନ୍ତା ଏବେ ସ୍ନାନ ପୂର୍ଣ୍ଣିମା ଗଲା କାଲି ନା।
ହୁଁ। ଚାଲନ ପୂର୍ଣ୍ଣିମା ବହୁତ ବହୁତ ଗହଳି ଅଛନ୍ତି ଚାଲୁନ ରେ ଆମର ଚିହ୍ନା ଅଛନ୍ତି ରହିବା ଆ ଅଁ ସେଠେ ରହିବା ଖାଇବା ରଥଯାତ୍ରା ଦେଖି ଦେଖିବା ବୁଲିବା ଆସିବା।
ଗଲେ ହବ ଆଉ ଆମର ତ ଗାଁ ରରୁ ଟ୍ରେନ ଯାଉଚି ମାଗଣା ଟ୍ରେନ୍ ଯାଉଚି ପୁରୀ ଟାଇମ ରେ ରଥଯାତ୍ରା ଟାଇମ ରେ ନା।
ହୁଁ ରଥଯାତ୍ରା ଏପଟ ତ ଆସଛି ଫ୍ରି କରାହଇଯିବ ଆଉ ଆସ ଗାଡି ଖର୍ଚ୍ଚ ଫ୍ରି। ଆଉ ଏଠି ଖାଲି ରହିବାଟା ଯାହା ଏଠି ଆମର ତ ଚିହ୍ନା ଅଛନ୍ତି କଉ ରୁମ ଭାଡା ଦବାକୁ ପଡିବନି କି ପଇସା ଇସା କାହାକୁ ଦବାକୁ ପଡିବନ ଆମ ରୁମ୍ ରେ ରହିବ ଖାଇବା
ଆଛା ଦେଖିବା ନହେଲେ ଏଥର ଯିବା ଆଉ।
ଆସିବ ତ
କେବେ ପଢୁଚି ଆମର ରଥଯାତ୍ରା କୋଉ ଦିନ ପଢୁଚି ଜାଣିଚ କି ଗୁଣ୍ଡିଚା କୋଉ ଦିନ?
ଯା ଏବେ କୋଉ ଦିନ ପଡିଯିବ ବା ଆଉ ଏ ଦଶ ଦିନ ଭିତରେ।
ହଁ ହଁ ଠିକ ଅଛି ଆଉ ଯିବା ଆଉ।
ଆସିବ ବୁଲିବ ଯିବ ଆଉ ଫ୍ୟାମିଲି ଆସିବେ କି?
ଫ୍ୟାମିଲି ନାଇଁ ମ ଏତେ ଗହଳିରେ ଆମର ତ ମାଙ୍କୁ ନେଇକି ଯାଇହବନି ସେ ଭାରି ଗହଳି ସେତ ଏମତିରେ ଟିଏ ତାଙ୍କର ଟିକେ ଚାଲିବା ପାଇଁ କଷ୍ଟ ତାଙ୍କୁ। ଗହଳି ଭିତରେ ନେଲେ ସେ ହଇରାଣ ହେଇଯ ଆମେ ଯିବା ଏରେ ଅଲଗା ଟାଇମ ରେ କେତେବେଳେ ତାଙ୍କୁ ନେଇକି ଯିବ ମାଙ୍କୁ ପୁରୀ ଆଉ ହ
ଆଚ୍ଛା ହୋଉ ଘରେ ଯାଇଛନ୍ତି ତାହଲେ ଆଗରୁ ପୁରୀ
ହଁ ପୁରୀ ଯାଇଚନ୍ତି ପୁରୀ କେଥର ଯାଇଚନ୍ତି ଯେ ରଥଯାତ୍ରା ଯାଇନାହାନ୍ତି ଆଉ ଦେଖିବାକୁ ଆଉ।
ଆଛା ଆଛା ତମେ ଆଇଚ ନାଇଁ ରଥ ଥାଏ ପୁରୀ କେଟେବେଳେ।
ହଁ ମୁଁ ପୁରୀ ଯାଇଚି କେତ ଥର ଗଲିଣି।
ଖାଲି ଖାଲି ରଥଆ ରଥଯାତ୍ରା ଟାଇମ କି ଆସିନ ଆଉ।
ନାଇଁ ପୁରୀ ଯାଇଚି ମୁଁ ଯାଇକି ରାତିରେ ରହିକି ବି ଗାଧା ଗାଧି କରିକି ସମୁଦ୍ରରେ ପୁରା ଭଲସେ ଆସିଚୁ ବୁଲିକି। ହେଲେ କେତୋବେଳେ ଯାଇକି ହେ ର ଦେଖିନି ଆଉ ହଁ ସାଙ୍ଗସାଥି ମିଶିକି ଯାଇଥିଲୁ ସବୁ ବାଇକ ଧରିକି ଯାଇକି ହୋଟେଲରେ ରାତିରେ ରହିଲୁ। ପୁରା।
ହୋଟେଲ ରହିବା ପାଇଁ ରୁମ୍ ଭାଡ଼ା କେତେ କଁ ନୋଉଛନ୍ତି।
ରୁମ୍ ଭଡ଼ା ଦେଖିକି ସେମିତି ଆଉ ମାନେ ଯଦି ସମୁ ସମୁଦ୍ର ପାଖାପାଖି ଟିକେ ହେଲେ ସେରା ଟିକେ ଅଧିକ ପଡିିବ। ରାତିରେ ଟିକେ ତର ପଟୁକୁ ହେଲେ ପଡୁଛି ସେ ରାତିରେ ନନ ଏସି ରୁମ୍ ଗୁଡା ପଡିବ। ଆଠଶହ ହଜାର ଭିତରେ ଆଉ ଏସି ରୁମ ହେଇଗଲେ ଟିକେ ପଡ଼ିଯାଉଚି ବାରଶହ ପନ୍ଦରଶହ ଆଡେ ଆଉ।
ହଁ।
ହଁ।
ଆଉ ତମ ଭାଇ ଖବର କଣ ଭାଇ କୋଉଠି ଅଛନ୍ତି।
ଭାଇ ଏବେ ଚାକିରୀ ହେଲା ସିଏ ଏବେ ଯାଉଛନ୍ତି ଜବ୍ କୁ ତାଙ୍କର ଏବେ ଷ୍ଟାର୍ଟ ହେଲା। ଏଁ ହାଇସ୍କୁଲ ଟିଚର୍ ତାଙ୍କର ତ ଷ୍ଟାର୍ଟ ହେଲା ଏବେ ଯାଉଛନ୍ତି ଆଉ।
ହୁଁ। ଆଉ ତମ ତମେ କେ ଆଉ ଆସ ଗାଁ ଆଡେ କେତେବେଳେ ଆସ ସ ଭୋଜି ଭାତ ଟିକେ କରିବା ଆସ ଆଉ।
ହଉ ହଉ ହଁ ମୁଁ ଗଲେ ତମକୁ ଫୋନୋ କରିବି ଆଉ ହୋଉ ରଖୁଛି ଭାଇ ମୁଁ ଏବେ
ଆ ହୋଉ।